ବାନ୍ଧୋବି।
ହଁ କୁହ ନମସ୍କାର।
କଣ କରୁଥିଲେ?
କିଛି ନାହିଁ ଏମିତି ବସିଚି ଆଉ।
ଆଉ ରୋଷେଇ ବାସ ସାରି
ହଁ ରୋଷେଇ ସଇଲାଣି ଆଉ।
ଆଉ ଆଜି କଣ ରୋଷେଇ କରିଚନ୍ତି?
ଆଜି ଭାତ, ଡାଲି, କାଙ୍କଡ ଆଳୁ ଭଜା, ଶାଗ ଭଜା।
ଆଉ ଆଜି କଣ ରବିବାର ଥିଲା ଆଜି ଆଇଁଷ ହେଇନି?
ଆଇଁଷ ଛୁଆ ଖାଇବେ, ସେ ସବୁ ବିରିୟାନୀ ଖାଇବେ ଆସିବ କିଣା ହେଇକି।
ହ ଆଚ୍ଛା ଆଉ ପୂ ପୁରା ସାଧା ଆଜି କରି
ହଁ ଘରେ ବା ଅଧା ଲୋକ। ଆଇଁଷ ଖାଉନାହାନ୍ତି ଅଧା ଲୋକ ଆଇଁଷ ଖାଉଚନ୍ତି। ଆଉ ବାପାଙ୍କ ଦେହ ଭଲ ନାହିଁ ବାପା ତାଙ୍କର ଆଇଁଷ ଖାଇବେନି। ଆଉ ଓ ଭାଇ ଆଇ ସ ଖାଉନାହାନ୍ତି ବଉ ଟୋଟାଲ ବାର ତେର ବର୍ଷ ହେଲା ଆଇଁଷ ପିଆଜ ରସୁଣ ଖାଉନାହାନ୍ତି।
ଆଉ ମୋ ଦେହ ଭଲ ନାହିଁ ଆଉ କିଏ ଆଇଁଷ କରିବ ପୁଣି ସାଧା କରିବ? ସାଧା ସବୁ ହେଇଗଲା ଏକାଥିରେ ଆଉ। ଆମ ସାନ ଯାହା ଦେହ ବି ଭଲ ନାହିଁ, ସିଏ ତାକୁ ଜର ହେଇଯାଇଛି କାଲିଠୁ।
ହଁ ହଁ।
ସେଇଥିପାଇଁ ଆଇଁଷ ଆଜି ହେଲାନି। ଏ ଛୁଆଙ୍କ ପାଇଁ ନେଇ ଆସିବେ କିଣିକି ଖାଇବେ ସେ ଛୁଆ ତାଙ୍କର ଆଉ।
ହଁ ଖାଇବ। ହଁ ଭଲ। ତମ ଶାଶୁ ପୁରା ଆଇଁଷ ଛାଡ଼ି ଦେଇେଇଛନ୍ତି ନାଇଁ, ଆଇଁଷ ପିଆଜ ରସୁଣ
ଶାଶୁ ତେର ବର୍ଷ ହେଲା ଆଇଁଷ ଛାଡିକି ପିଆଜ ରସୁଣ ବି ଖାଉନାହାନ୍ତି, ଆଗରୁ ପିଆଜ ରସୁଣ ଖାଉନଥିଲେ। ତାପରେ ପୁଣି ଆଇଁଷ ବି ଛାଡିଦେଲେ। ଟୋଟାଲ ଆଉ ଆଇଁଷ ପିଆଜ ରଷୁଣ କିଛି ବି ଖାଉନାହାନ୍ତି।
ଯାହା ହଉ ଭଗବାନଙ୍କ ମାନେ ଇଏରେ ପୁରା ରହିଯାଇଛନ୍ତି ଆଉ ଭଗବାନଙ୍କ ଇଏ ମାନେ ସଂକଳ୍ପ ନେଇଯାଇଛନ୍ତି ଯେ ଆଉ ଏସବୁ ଜିନିଷ ଖାଇବେନି ନାଇଁ। ଭଲ ବୈରାଗ୍ୟ ମନୋଭାବ ପଳେଇ ଆସିଲାଣି ତାଙ୍କର ଆଉ। ହଁ ନାଇଁ ତାଙ୍କର ଗୋଟେ ବୈରାଗ୍ୟ ମନୋଭାବ ପୁରା ପଲେଇ ଆସିଛି ଯୋଉଥି ପାଇଁ କି ସେ ଏସବୁ ଜିନିଷକୁୁ ତ୍ୟାଗ କରିଛନ୍ତି ଆଉ।
ସାତ ବର୍ଷ ହେଲାଣି ସିଏ ବି ଆଇଁଷ ଖାଉନାହାନ୍ତି।
ଯା ହଉ। ଆଉ ଆପଣ କାହିଁ ଖାଉଛନ୍ତି ଆପଣ ବି ଏବେ ଛାଡ଼ି ଦିଅନ୍ତୁ ଆଉ ଭାଇ ଯେତେବେଳେ ଖାଉନାହାନ୍ତି ଆଉ
ମୁଁ ବି ଏବେ ଛାଡ଼ି ଦେବି ଭାବୁଛି। ଆଉ ମୁଁ ସେଇଥିପାଇଁ ଭାବୁଛୁ ଆଇଁଷ ଛାଡ଼ିଦବି ଆଉ ଆଇଁଷ ଭଲ ଲାଗୁନି ଖାଇବା ପାଇଁ।
ହଁ ନିହାତି ଆଇଁଷ ଭୋଜନ ଯାହାକୁ କୁହନ୍ତି
ସମସ୍ତେ କଲୁ।
ଆଉ ଆମ ହିନ୍ଦୁ ଧର୍ମରେ କିନ୍ତୁ ଲେଖୁନାହିଁ। ଖାଉଛି ସିନା କିନ୍ତୁ ଆମ ହିନ୍ଦୁ ଧର୍ମରେ ବହୁତ ଲୋକ ବି ଏବେ ଧୀରେ ଧୀରେ ସବୁ ଛାଡିବାକୁ ବସି ହଁ ତ୍ୟାଗ କର। ବର୍ଜନ କରୁଛନ୍ତି ଏସବୁ ଜିନିଷ ଖାଇବା ପାଇଁ କିନ୍ତୁ ଭଲ ଯାହା ହଉ ଆପଣଙ୍କ ଶାଶୁ ତ ପୁରା ପିଆଜ ରସୁଣ ବି ଛାଡ଼ି ଦେଇଛନ୍ତି। ତ ମାନେ କୋଉ ଠାକୁରଙ୍କ ମାନେ ଦିକ୍ଷାରେ ରହିଛନ୍ତି ବୋଧେ।
ବୋଉ ତାଙ୍କର ଫାଷ୍ଟ ଏ ଯୋଉ ଜୟଗୁରୁ ଧୀଖ୍ୟା ନେଇଥିଲେ ବାର ତେର ବର ବର୍ଷ ପୂର୍ବରୁ ସେ ଜୟଗୁରୁ ନେଇଥିଲେ। କିନ୍ତୁ ଘରେ ଆଉ କେହି ମାନେ ନେଲେନି ବୋଲିକି ସିଏ ଆଉ। ସେଟା ଯୋଉ ସତ୍ସଙ୍ଗ ହୁଏ ଘରେ ଆଉ ହଉନି। ଖାଲି ସିଏ ତାଙ୍କର ପିଆଜସୁଣ ଖାଉନଥିଲେ ତାପରେ ଆଇଁଷ ଖାଇଲେନି ଆଉ। ଟୋଟାଲ ସିଏ ର-ର ଆମର। ପୁରା ସାଧା ‌ କି ଆଇଁଷ କଥା ତ ଛାଡ।
ହଁ ତାହେଲେ ଆପଣଙ୍କୁ ଟିକେ ଅଧିକ କଷ୍ଟ କରିବାକୁ ପଡୁଥିବ ଥରେ ଘର ଲୋକଙ୍କ ପାଇଁ ପିଆଜ ରସୁଣ।
ହଁ ଘର ଲୋକ ହଁ ଆଗେ ବୋଉଙ୍କର ହଉଛି। ଆମର ଦିଟା ରୋଷେଇ ଘର ଗୋଟେ ଆଇଁଷ ହବ ଗୋଟେ ସାଧା ହବ ସେଇ ସାଧା ରୋଷେଇ ଘରେ ପିଆଜ। ଣ ପସିବନି କି ଆଇଁଷ ପସିବନି ଆଉ ସେ ମୋ ସାନ ଜା ତ। ତାର ସାଧା କରିବ ମୁଁ ମୋର ଆଇଁଷ କରେ ଆଉ। ଆଉ ଭାଇ ବି ଖାଉନାହାନ୍ତି ଏ ଏତେ ବେପାର କିଏ କରିବ। ଏଇ ଗୋଟେ କରିଦେଲୁ ଆଜି ଆଉ ସେ ଛୁଆ ଯିଏ ଆଇଁଷା ଖାଇବେ ସିଏ ତାଙ୍କର। ନେଇ ଆସିବେ କିଣିକି ତାଙ୍କର ଖାଇଦେବେ ଆଜି ଆଉ।
ହ ହଁ ହଁ ହଁ ସେ ଛୁଆମାନେ ଆଉ ତ ରହିବେନି ହଁ। ସିଏ ତ ବୁଝିବେନି ଛୋଟ ଛୁଆ ସିଏ ଆଉ କଣ ବୁଝୁଛ ନାଇଁ ଆମର ସାଧା ବି ହେଇଛି ଆଉ ପ୍ଲସ ମୁଁ ତ ଚି କେମିତି ଯୋଉ ଇଏ ଖାଉନି କୁକୁଡା ମାଂସ ତ ମୁଁ ଖାଉନି ଆଉ ତା। ତାପରେ ସେ ଆମ ଦେଢ଼ଶୁରଙ୍କ ପୁଅ ମୋ ପୁଅ। ଆଉ ସିଏ ତାଙ୍କ ଛୁଆଙ୍କ ପାଇଁ ଜାଣିକି ରୋଷେଇ ଆଉ ଆମେ ମୋ ସା ଶାଶୁ ମୁଁ ଆମେ ଦି ଜଣ ଯାକ ଖାଉନୁ ମୋ ଦେଢୁଶର ବି ଖାଉନାହାନ୍ତି ଆଉ ଆମ ପାଇଁ ସାଧା ତରକାରୀ। ତରକାରୀ ଆଜି କରିଦେଇଛୁ ଆଉ ଶାଗ ଭଜା। ଡାଲି ଆଉ ଆମର ଯୋଉ ସଜନା ଶାଗ ଆ ହଁ କଣ କହିଲେ ସେଇଟା ପଣ ସମଜି ଆଳୁ ହରିକା ପଡିକି ଗୋଟେ।
ତରକାରୀ ହଁ ସେଇଟା ଭଲ ଲାଗେ ତରକାରୀ। ଆମର ଆମର ବି ସେଇ ଶାଗ ଭଜା ହେଇଛି ଆଉ ଆମର ସବୁଦିନ ଶାଗ। ଗ ଶାଗ ଟା ଆମର ସବୁଦିନି ମୋ ଶାଶୁ କେବଳ ଶାଗ। ଶାଗ ଭାତ ହିଁ ଖାଇବେ।
ସେ ଶାଗ ଟା ତ ନିହାତି ଖାଇବା କଥା ଆଉ କାରଣ ସେ ଖାଉନାହାନ୍ତି ନା ଆଇଁଷ। ତୋ ଜି ଜିନିଷ ଖାଉନାହାନ୍ତି ସିଏ ଶାଗ ଖାଉଛନ୍ତି ଭଲ।
ଆଉ ତାହେଲେ ତାଙ୍କୁ ମାନେ ନିହାତି ଦବାଟା ହେନି ଭଲ ଭଲ। ତାଙ୍କୁ କୁହ ସବୁବେଳେ ପ୍ରଚୁର ପରିମାଣରେ ଶାଗ ଖାଆନ୍ତୁ। ଖାଇବା ତାଙ୍କୁ ଦରକାର ନହଲେ କୋଉଠୁ ମିଳିବ ଭିଟାମିନ କୋଉ ହୁଁ।
ସିଏ ତାଙ୍କର ସକାଳୁ ଉଠିବେ ଆଗେ। ଶାଗ ଦିଟା ତୋଳିକି ନେଇ ଆସିବେ ସଜନା ଶାଗ ସେ ଯୋଉ ବାରିରେ ଯୋଉ ଶାଗ ହେଇଛି ଖଡା ପୁରୁଣି। ଏଁ କଳମ, କାନ୍ସି ସବୁ ପ୍ରକାର ଶାଗ ତୋଳିକି ନେଇ ଆସିବେ। ସିଏ ତାଙ୍କର ଶାଗ ଟା ଡେଲି ସେ ମା ପୁଅ ତାଙ୍କର ସବୁଦିନ ଶାଗ। ତାଙ୍କର କିଛି ନହେଲେ ବୋଉ ତାଙ୍କର। ଆଳୁ ଯଦି କୋଉଠି ପୋଡି ନହେଲା ଆମର ତ ଚୁଲି ନାହିଁ ଆଳୁ ଯଦି କୋଉଠି ପୋଡି। ନହେଲେ ସେବ୍ ଆଳୁ ସିଜା ଭାତ ଶାଗ ସିଏ ତରକାରୀ। ତାପରେ ତରକାରୀ ଟା କଣ କରିବ ଖାଲି ସିନା ସୋରିଷ ମସଲ ରେ ହବ ତରକାରୀ। ସିଏ ପିଆଜ ରସୁଣ ତରକାରୀ ଖାଇବେନି ଆଉ ସବୁଦିନ କଣ ସୋରିଷ ମସ ତରକାରୀ ଆମେ ଆଉ ଖାଇପାରିବୁ ଆମକୁ ଭଲ ଲାଗିବନି ଆ ସେଉଠୁ ସେଇ। ସେଥିପାଇଁ ତାଙ୍କର ଶାଗ ଟା ହେଲେ ତାଙ୍କର କିଛି ନହେଲେ ବି ଖାଲି ଶାଗ ଭାତ ସେ ଖାଇଦେବେ। ହଁ ଆଉ ଭାଇଙ୍କର ଟିକେ ଆଳୁ ସିଝା କି ପୋଡା ଦରକାର। କାରେ ହଁ।
ହଁ। ହଁ ତମ ବାରିରେ ତ ଯାହା ହଉ ଏତେ ପ୍ରକାର ଶାଗ ମିଳିଯାଉଛି ଆଉ ସବୁ ପ୍ରକାର।
ଆମର ତ ଜହ୍ନି ଗଛ ଗଛ ମାଡ଼ିଲାଣି କାକୁଡ଼ି ଗଛ ମାଡ଼ିଲାଣି ଆଉ ପନ୍ଦର ଦିନରେ ସବୁ ଫଳିବ। ହୁଁ ଭେଣ୍ଡି, ଜହ୍ନି, ଶାଗ। ସଜନା ଶାଗ, ସଜନା ଛୁଇଁ, ଜହ୍ନି, ଭେଣ୍ଡି, ପଣସ, ଆ ଆମ ବାଡ଼ିରେ ସବୁ କୋଉଟା ନାହିଁ ବୋଲି ମାନେ ନାହିଁ ଖାଲି ଆମର ନଡ଼ିଆ ଗଛ ନାଇଁ ସପୁରୀ ଅଉ ସବୁ ଅଛି।
ହଁ ଭଲ ଆଉ ଆ ଆମକୁ ବି କେବେ ଦିଟା ଦିଟା ଦିଅନ୍ତୁ।
ଆଉ ପାଖରେ ସିନା ହେଇଥିଲେ ପଠେଇଥାନ୍ତି ଆଉ। ତ ଦୂର ହେଇଯାଉଛି କୋଉଠିକି ପଠେଇବି।
ଆଉ ଯାହା ଆଉ ଏତେ ପ୍ରକାର ଜିନିଷ ଆପଣଙ୍କ ବାହାରେ
କେତେବେଳେ କେତେବେଳେ ଆସ କେତେବେଳେ ଆମ ଘରକୁ ଆସ ନେଇକି ଯିବ ଆମ୍ବ ପଣସ ସବୁ। ପୁରୀ ଖାଲି ଆମର ନଡ଼ିଆ ଗଛଟା ନାହିଁ ନଡ଼ିଆ ଟା ଆଙ୍କର ଆଗରୁ ନାହିଁ ନା ସେଇଥିପାଇଁ ଲଗଉନାହାନ୍ତି।
ହଁ ସମସ୍ତିଙ୍କ ବାରିରେ ଗୋଟେ ନଡ଼ିଆ ଗଛ ହୁଏନି ସେଟା କୁହନ୍ତି।
ହୁଏନି ତାପରେ ସେ ଯା ହଁ ଖରାପ ହବ କି ହଁ ସେଥିପାଇଁ ଆମର ନାହିଁ ବୋଲି ଆମର ନଡ଼ିଆ ଗଛ ନାହିଁ ନହେଲେ ପଣସ ଅଉ ଆମ୍ବ ଲେମ୍ବୁ ନାହିଁ ବୋଲି ମାନେନାହିଁ କେବଳ
ଯାହା ଆପଣଙ୍କର ଗୋଟେ ଭଲ ବାରିରେ ଗୋଟେ ଜାଣିକି ଗୋଟେ ଆପଣ ପୁରା ଫାର୍ମ ଗୋଟେ ତିଆରି କରି
ସେ ବାପା ବୋଉ ହଁ ବାପା ବୋଉ ତାଙ୍କର ଯାହା କରୁଛନ୍ତି ହଁ ସେ ବାପା ବୋଉ ତାଙ୍କର ଯାହା ଲଗ ଅଛନ୍ତି ପାଣି ଦଉଛନ୍ତି। ହଁ ଦୋକାନ ଅଛି ସେ ଦୋକାନରୁ ଆସିବେ ରାତି ଆସିକି ଯଦି ଖରାବେଳେ ପାଣି ନଦେଇଥିବେ ସନ୍ଧ୍ୟାବେଳେ ଆସି ପାଣି ଦେବେ ରାତି ଚାରିଟାରୁ ଉଠି ପାଣି ଦେବେ ଯଦି ବର୍ଷା ନହେଲେ ଖରା ହେଲା ସେଇ ରାତି ଚାରିଟାରେ ଉଠି ପାଣି ଦେବେ। ଆଉ କୋଉ ପ୍ରକାର ଫୁଲ ନାହିଁ ବୋଲି ଆମ ବାରିରେ ମାନେ ନାହିଁ ଆମ ସାହି ରେ ଯେତେ ଲୋକ ବାପା ସକାଳୁ ରା ରାତି ଚାରିଟାରୁ ଉଠି ଫୁଲ ତୋଳିବେ ତିନି ଚାରି ଡାଲା ଫୁଲ ତୋଳିବେ ସମସ୍ତେ ସାଇସାରା ଯେ ସବୁ ଖୁଡ଼ୀ ଶାଶୁ ମାନେ ଅଛନ୍ତି। ସବୁ ଆସିକି ଦିଦିଟା ଫୁଲ ନେବେ ତାଙ୍କର ସବୁ ପୂଜା କରିବେ।
ଯାହା ହଉ ଭଲ ଆଉ ଏତେ ଜିନିଷ ଲଗେଇଛନ୍ତି ଆଉ ଆପଣଙ୍କ ଶାଶୁ ଶଶୁରଙ୍କର ସମୟ ବି। ସେଇଟି। ଅତିବାହିତ ହଉଛି ଯାହା ହଉ ତାପରେ ତାଙ୍କ ବୟସ ଅନୁଯାୟୀ ସିଏ ଏବେ କାମ କରୁଛନ୍ତି।
ଆମ ହାତ ଗୋଡ ଚଳୁଛି ଆମ ଆମର କରିବୁ। ତାଙ୍କୁ ଧର ଆମେ ମନା କରୁଛୁ ଦେହ ଖରାପ ହବ ସିଏ ତାଙ୍କର କହୁ
ନାଇଁ ନାଇଁ ଆମ ଆପଣ ଜମା ମନା କରନ୍ତୁନି ସେ ଯେତେ କାମ କରିବେ। ଯେତେ ମାନେ ମାନେ ସେ ଶାରୀରିକ ପରିଶ୍ରମ କରିବେ ତା
ହଁ ତାଙ୍କୁ ତ ଆସି ସତୁରି ପଚସ୍ତରୀ ବର୍ଷ ହେଲାଣି ବାପାଙ୍କୁ ଆସି ଚଉସ୍ତରି ପଚସ୍ତରୀ ବର୍ଷ ହେଲାଣି ବୋଉଙ୍କୁ ବି ଆସି ଏକସ୍ତରି ବାସ୍ତରି ବର୍ଷ ହେଲାଣି ସିଏ କିନ୍ତୁ ରାତି ତିନିଟାରୁ ଉଠ ଠିକି ଗାଧେଇ ପାଧେଇ ଠାକୁର ପୂଜା କରୁଛନ୍ତି। ଉଁ ତାଙ୍କର ଉଁ ଗଛ ବୁଛ ଲଗେଇବାରେ ପୁରା ବ୍ୟସ୍ତ। ତାଙ୍କ ଟାଇମ ଟା ପଳଉଛି ସିନା ରୋଷ ଘରେ ରୋଷେଇ ବାସ କରୁନାହାନ୍ତି କିନ୍ତୁ ଏଇ ସବୁ ଜିନିଷ କରୁଛନ୍ତି।
ହଁ ହଁ ସେ ବାହାର କାମ ନିହାତି ତାଙ୍କୁ କରିବାକୁ ଦିଅନ୍ତୁ ତାଙ୍କ ଦେହ ସେଥିପାଇଁ ବି ଭଲ ରହିବ।
ହଁ ସିଏ ପୁରା ଫିଟ ଅଛନ୍ତି ର ବ ହଁ ସିଏ ପୁରା ଫିଟ ଅଛନ୍ତି। ସିଏ ତାଙ୍କର ବାରି ଘରେ ଗଛ କହୁଛି ପାଇଁ ଆମର ଜନ୍ହି ଭେଣ୍ଡି। ସବୁ ମାନେ ଆଉ ପନ୍ଦର ଦିନରେ ସବୁ ଫଳିବ।
ଯାହା ହଉ ନିହାତି ଆମକୁ ବି ଦିଟା ପଠେଇବେ ନଚେତ ନିହାତି
କଣ ଆ-ଆସ ହଁ ହଁ ହଁ ଆସନ୍ତୁ ଆମ୍ବ ପଣ ହଁ ସବୁ ପଣସ ବି ଗଛରେ ଅଛି ଆମ୍ବ ବି ଗଛରେ ଅଛି।
ଯାହା ହଉ ବା-ବାରି ଜିନିଷ ବି ବହୁତ ପସନ୍ଦ ମୋର ଯାହା ଦିଟା ଦିଟା ଦେବେ ବେଶୀ ନ ଦିଅନ୍ତୁ ଦି
ନାଇଁ ନାଇଁ ନାଇଁ ଦବା କୁ କଣ ମନା କରୁ ସିଏ କଣ ଆମର ଏଇଗୁଡା ସବୁା ଖାଉଛୁ ଚାରିଟା ଛଅଟା ପଣସ ଗଛରେ ପଣସ ହଉଛି ଚାରି ପାଞ୍ଚଟା ଗଛରେ ଆମ୍ବ ହଉଛି ସେ ଗୁଡ଼ା ଆମର ସବୁ ଖାଉଛୁ ସେ ସବୁ ବାଣ୍ଟୁଛନ୍ତି ସାଇ ଭାଇରେ ସବୁ ବାଣ୍ଟୁଛନ୍ତି। ଏ ଆସନ୍ତୁ ନେଇଯିବେ ଏକାଥରେ ଆଉ।
ହଁ ହଁ ନିହାତି ସମୟ ବାହାର କରିକି ନି-ନିହାତି ଆମେ ଯିବୁ ଆଉ ତମ ବାରି ଟିକେ ଦେ ଖିକି ବି ଆସିବୁ ବାରିରେ କଣ କଣ ସବୁ ଲଗେଇ ଚନ୍ତି ଶୁଣିକି ତ ଭଲ ଲାଗିଲା ଏତେ। ହଁ ଆ-ଆଉ ଫୁଲ ଗଛ ବି ଦେ
ହଁ ହଁ ମୁଁ ଭାରି ଫୁଲ ମୋର ହଁ ମୋର ଭାରି ଫୁଲ ସକ। ମୁଁ ସବୁ ଫୁଲ ଗଛ ଆଣିକି ଲଗ ଲଗେଇବି ମୋ ଶଶୁର ସବୁ ପାଣି ଦେବେ ପାଣି ଦେଇକି ବଞ୍ଚେଇବା ଦାୟିତ୍ବ ତାଙ୍କର ଫୁଲ ଗଛ କିଣିକି ଆଣିବା ଦାୟିତ୍ଵ ମୋର।
ଯାହା ହଉ ଯାହା ହଉ ଆପଣଙ୍କ ଶଶୁର ଶାଶୁ ଅଛନ୍ତି ବୋଲି ଭଲ ଉଦ୍ୟାନଟିଏ ଆପଣଙ୍କ ବାରି ରେ ଆପଣ ଦେଖୁଛନ୍ତି କେତେ ପ୍ରକାର ଫୁଲ ଏତେ ପନିପରିବା ଆପଣ ପାଇପାରୁଛନ୍ତି। ଏବେ ତ ବଜାର ଦର ଯୋଉ ଭଳିଆ ହେଲାଣି ଯାହା ହଉ ଆପଣ ଭଲ ଜିନିଷ ଖାଉଛନ୍ତି।
ହଁ ନାଇଁ ଆମେ ଦେଶୀ ଜିନିଷ ଖାଉଛୁ। ହୁଁ ବାଇଗଣ ବି ହଉଛି ଏଇ ମାଙ୍କଡ ଟିକେ। ଆସିକି ଦୁର୍ଦର୍ଶନ କରୁଛନ୍ତି ନହେଲେ ବାଇଗଣ ବି ଫଳୁଛି ବହୁତ ବାଇଗଣ ହଉଛି।
ହଁ ଆଚ୍ଛା ଯାହା ହଉ ବାନ୍ଧବିଙ୍କ ସହ କଥା ହେଇକି ବହୁତ ଭଲ ଲାଗିଲା ବହୁତ ତୁ କଥା ଜାଣିଲୁ ଆପଣ ଏତେ ଜିନିଷ ଆଁ କରିଛନ୍ତି। ଆଚ୍ଛା ଆପଣ କେତେବେଳେ ସମୟ ପାଇଲେ ଆମକୁ ଟିକେ ମନେ ପକେଇବେ। ଆଉ କେତେବେଳେ ଟିକେ ସମୟ ପାଇ କଥା ହବା ଆଉ।
ହଁ ନିଶ୍ଚୟ ନିଶ୍ଚୟ ଏ ବନ୍ଧୁ ଯେତେବେଳେ ହେଲେ ଆଉ କଥା ହବାନି।
ହଁ ନିହାତି ଆଉ ଏବେ ମୁଁ ର-ରହୁ ଚି ବାନ୍ଧବୀ ପ୍ରଣାମ।
ପ୍ରଣାମ।